ହଁ
ଆଜ୍ଞା କଣ କରୁଥିଲେ
କିଛି ନାହିଁ ସକାଳେ ବସିକି ଏବେ ଏବେ କରୁଛି ବ୍ରେକ୍ଫାଷ୍ଟଟା ଆଉ
କଣ ବନେଇଛନ୍ତି ବ୍ରେକ୍ଫାଷ୍ଟ
ବ୍ରେକ୍ଫାଷ୍ଟ ଆଜି ମସଲା ଉପମା ହୋଇଇଛି
ଆଚଛା ଆଉ ଲଞ୍ଚ ରେ କଣ ହବ
ଲଞ୍ଚରେ କିଛି କରିନି ଡିସାଇଡ଼୍ ତ ହେଇନି କିଛି କରିନି କଣ ଗୋଟେ ଭାତ ଆ କଣ ଗୋଟେ ଟମାଟୋ ଚାରୁ ନହେଲେ ଦହି କାଞ୍ଜି କଣ ଗୋଟେ କରାହେବ ଆଉ
ଦହି କାଞ୍ଜି କାଞ୍ଜି ଖାଆନ୍ତି।
ହଁ ମୋର ଦହି କାଞ୍ଜି ଖାଆନ୍ତି ତୋରାଣୀ କାଞ୍ଜି ବି ସବୁ ମୁଁ ଖାଏ ମୁଁ କିନ୍ତୁ ଆମର ମୁଁ ଏଇଠି କିନ୍ତୁ ଆମ ଘରେ ଏଇଠି ଫାଶୁ ଘରେ ଆମର କାଞ୍ଜି ମାନେ ସବୁ ଦହି କାଞ୍
ଆଛା ନାଇଁ ମୁଁ କାଞ୍ଜି ଚାରୁ ଶୁଖୁଆ ଏଇଗୁଡାକ ମୁଁ ଖାଏନି
ଖାଆନ୍ତିନି
ନା
ଓହୋ ଧର କିନ୍ତୁ ଖାଆନ୍ତୁ ଦହିକାଞ୍ଜିଟା ବହୁତ ଭଲ ଜିନିଷଟା ଖରାପ ଜିନିଷ ନୁହେଁ। ଦହି କାଞ୍ଜି ଆଉ ତୋ-ତୋରାଣ କାଞ୍ଜି ହେଉ ଦେହ ପାଇଁ ବି ଭଲ ଆଉ ଭଲ ଜିନିଷଟା ଭଲ ବି ଲାଗିବ ପାଟି ହୁଁ
ମୋ ମା ବହୁତ କାଞ୍ଜି ଖାନ୍ତି
ତାହେଲେ ଆପଣକୁ ଜଣାଥିବ ତ ରେସିପି ନା ସେଇଟା ଜଣା ନାହିଁ।
ନା ନା କାଞ୍ଜିର ରେସିପି ମୁଁ କାଞ୍ଜି ଫାଞ୍ଜି ଖାଏନି କାଞ୍ଜିର ରେସିପି ଜାଣିିନି। ମୁଁ ଏଇ ନର୍ମାଲି ବ୍ୟାଚ ମାନେ ବ୍ୟାଚଷ୍ଟାଇଲର ଚିକେନ ତରକାରୀ
ହୁଁ ହୁଁ
ସେଗୁଡାକ ମୁଁ କରିଦିଏ।
ତାପରେ ଚିକେନ ତରକାରୀଟା ଭଲ କରୁଥିବେ ଆଉ
ହଁ ନାଇଁ ଭଲ ନାଇଁ ଏମିତି କଣ କେତେବେଳେ କଣ ମାନେ ସବୁବେଳେ ତ ମୁଁ କରେନି।
ହୁଁ
ବେଳେ ବେଳେ କରେ ଅ ଯେତେବେଳେ ରହୁଥିଲେ ସେତେବେଳେ ଆକଚୁଆଲି ମୁଁ କଣ କରେ ନା ମ ମୁଁ ରାତିରେ ଜବ୍ କରିକି ଆସିଲା ପରେ ଘରେ ଏକଲା ଥାଏ ତ ସେଇ ଟାଇମରେ ଭାତ ଟିକେ ବନେଇ ଦିଏ। ତାପରେ ମାର୍କେଟରୁ ଚିକେନ ଟିକେ ଆଣିକି ତାକୁ ଟିକେ ବନେଇ ଦିଏ ମୁଁ ଡେଲି ଡେଲି ତ ବନାଏନି ତାକୁ ତିନି ଚାରି ଦିନ ଫ୍ରିଜରେ ରଖିକି ତାକୁ ଧୀରେ ଧୀରେ କରିକି ଖାଇଦିଏ। ସେମତି ମାନେ ଡେଲି ଡେଲି ରୋଷେଇ କରେନି ଅ ମାନେ ଏମତି ଭେଜ ଦିନ ଫ୍ରିଜରେ ମୋର ଥିବା ଖେଚୁଡି ଫେଚୁଡି ଖେଚୁଡି ଥିବ। ଆଉ ଏମତି ନନଭେଜ ଦିନ ଯେମତି ଅ ୱେନେସ୍ ଡେ ଫ୍ଲାଇ ଡେ ତାପରେ ଆମର ଜ ସଣ୍ଡେ ଏଗୁଡାକ ଦିନ ମୁଁ ନନଭେଜ ଖାଇଦିଏ।
ଆପଣ ଆପଣ ପୁଣି ପୁଅ ହେଇକି ଏତେ ବାର ମାନ-ମା-ମା-ମା-ମାନେ ପାଳିକି ଅଛନ୍ତି।
ହଁ ବାର ତ ଟିକେ ପାଳିଦିଏ ମୁଁ ସଣ୍ଡେରେ ଆଣିକି ବନେଇଦିଏ। ସଣ୍ଡେ ଆକ୍ଚୁଆଲି ମୋର ଛୁଟି ଥାଏ ଅଫିସ୍ ସାଟର୍ଡେ ସଣ୍ଡେ
ଆଚ୍ଛା ଆଚ୍ଛା ଆଇଟମ୍ଷ ସଵ୍ ର ବନେଇକି ଖାଉଥିବେ ଆଉ।
ସଟର ଡେ ଦିନ ତ ବନାଏନି ନର୍ମାଲି କାହିଁକିନା ମୁଁ ମାନେ ପୁରା ସପ୍ତାହର ଅଳସ ଭାଙ୍ଗେ ସଟର ଡେ ଦିନ ତାପରେ ସନ୍ଧ୍ୟାବେଳ କୁ ଉଠିକି ରୋଷେଇ କଣ କରିବି ଯାହା ଥିବ ତାକୁ ଖାଇଦିଏ। ତ ସୁ ରୁଟି ଫୁଟିତ ମତେ କରି ଆସେନି ତ ଭାତ ଫାତ ଯାହା ଥିବ କି ବାହାରୁ କିଣିକି ଆଣିକି ଖାଇଦିଏ। ଆଉ ସଣ୍ଡେ ଦିନ ସକାଳୁ ଉଠିକି ଯାଇକି ମୁଁ ଯାହାବି ଆଣିକି ଚିକେନ ତ ନାକି ଏଇ ବେଳେ ବେଳେ ମଟନ ବି କରେ। ଏଇ ଯୋଉଦିନ ଇଚ୍ଛା ଥିବ ମାଛ ବି କରିବି କି ଚିଙ୍ଗୁଡି କରିବି। ମାନେ ଏମତି ପଚାରି ପଚାରି କରେ ଚିକେନ ମୁଁ କରିଦିଏ। କିନ୍ତୁ ଏ ମାଛ ଚିଙ୍ଗୁଡି ଏସବୁ ତାର ମସଲା ଗୁଡାକ ମତେ ସବୁଥିରେ ଟିକେ ପଚାରିବାକୁ ପଡେ।
ତାହେଲେ ଚିଙ୍ଗୁଡ଼ିରେ ଆପଣ କଉଁ ଆଇଟମ୍ ଟା କରିଛନ୍ତି?
ଚିଙ୍ଗୁଡି ତରକାରୀ।
ଆଚ୍ଛା ଆପଣ ଆପଣ ଚିଙ୍ଗୁଡି ତରକାରୀ କେମିତି କରନ୍ତି?
ଚିଙ୍ଗୁଡ଼ି ତରକାରୀ ତ କଣ ଫାଷ୍ଟ ଚିଙ୍ଗୁଡ଼ି ଟାକୁ ଭାଜିଦେବି।
ଆଉ ଧୋଇବେନି ଆଉ ଚିଙ୍ଗୁଟା ଧୁଆ଼ ହବ ନା ଧୁଆ ହବନି?
ହଁ ଚିଙ୍ଗୁଡି ତ ଧୁଆ ହବ ଚିଙ୍ଗୁଡି ଧୁଆଇଲା ପରେ ସେଥିରେ ହଳଦୀ ପକେଇବ ଟିକେ ତେ ଟିକେ ପକେଇକି ତାପରେ ଲୁଣ ଟିକେ ପକେଇକି ତାକୁ ଟିକେ ମ୍ୟାରିନେଟ କରିକି ରଖା ହେଇଯିବ
ଆଚ୍ଛା
ହ ମ୍ୟାରିନେଟ କର ରଖି ସାରିଲା ପରେ ତାକୁ ଭଲ ଭାବରେ ଚିଙ୍ଗୁଡି ନାଲି ହବା ପର୍ଯ୍ୟନ୍ତ ତାକୁ ଭାଜିଦବ
ଆପଣ ସେ ଚିଙ୍ଗୁଡ଼ି ତ ଗୋଟେ ଜିନିଷ ଭଜାର ଦେଇ ଇଚ୍ଛା ହେବ ଖାଇବା ପାଇଁ ଆଉ
ହଁ ମୁଁ ତ ଭଜାରେ ହିଁ ବେଶୀ ଖାଇଦିଏ ଯୋଉ ମାନେ ଏମତି ଖରା ଦିନେ ଅ ଭ ତ ପଖଳା ଭାତ କରିକି ସେଇଥିରେ ଚିଙ୍ଗୁଡି ଭଜା ଭଜି କରିକି ଖାଇଦିଏ
ତାପରେ ତରକାରୀ କରୁଥିବେ ଆଉ
ନାଇଁ ଯଦି ମୁଁ ଚିଙ୍ଗୁଡି ଭାତ ମୁଁ ଗୋଟେ ଟାଇମ ହିଁ ମାନେ ଦିନରେ ଗୋ ଗୋଟେ ଟାଇମ୍ ହିଁ ଖାଏ ଆଉ ପଖାଳ ଭାତ ଖାଇସାରିଲା ପରେ ଆଉ ମୁଁ ଲଞ୍ଚ ଫଞ୍ଚ ଖାଏନି ଯଦି ମୁଁ ପଖାଳ ଭାତ ଖାଇଦେଇଥିବି ତାହେଲେ ମୁଁ ଲଞ୍ଚ ସ୍କିପ୍ କରିଦିଏ ମାନେ ତରକାରୀ ସେମିତି ମତେ ତ ରୋଷେଇ ଟାଇମ ଟେକିଂ ହିଁ ଲାଗେ ଆଉ ସବୁଠାରୁ ମତେ ମାନେ ବେକାର କାମ ରୋଷେଇ ହିଁ ଲାଗେ ମତେ ଆଉ କୌଣସି କାମ ଦେଇଦିଅ ମୁଁ କରିଦେବି କିନ୍ତୁ ରୋଷେଇ ମତେ ଜମବାର ବି ଇଚ୍ଛା ହୁଏନି
ତଳେ ତଳମଣ୍ ଚ ତାପରେ ଚିଙ୍ଗୁଡ଼ି ଭାଜିକି ତାପରେ କଣ କରନ୍ତି
ଚିଙ୍ଗୁଡ଼ି ଭାଜି ସାରିଲା ପରେ ସେତିକି ଭିତରେ ଆପଣ ମସଲା ରେଡି କରିଦେଇଥିବ ତାର ଅଦା ପିଆଜ ରସୁଣ ଟମାଟୋ ତାର ମସଲା ସବୁ ରେଡି କରିଦେଇଥିବେ ତାକୁ ଗ୍ରାଇଣ୍ଡିଙ୍ଗ କରି ରଖି ଦେଇେଇଥିବେ ତାପରେ ଚିଙ୍ଗୁଡି ହେଇସାରିଲା ପରେ ସେଇଥିରେ ଟିକେ ଫାଷ୍ଟ ଆପଣ ମାନେ ତେଲ ଟିକେ ପକେଇକି ସେଇଥିରେ ଆପଣ ଯାହା ଆପଣଙ୍କର ଗୋଟା ମସଲା ପକେଇବା କଥା ଗୋଟା ମସଲା ପକେଇ ପାରିବେ ପିଆଜ ତାକୁ ଟିକେ ଭାଜିଦେବେ ଯଦି ଚିଙ୍ଗୁଡିରେ ଆପଣ ଆଳୁ ବି ପକେଇବାକୁ ଚାହୁଁଛନ୍ତି ଆଳୁ ବି ଟିକେ ଭାଜି ଦେଇଥିବେ
ହଁ ହଁ
ସେ ସବୁ ଭାଇ
ଏମତି ଆଳୁ ଟିକେ ତରକାରୀ ପକେଇଲେ ଭଲ ଲାଗିବ ଆଳୁଟା ଆଉ
ହଁ ଓଡିଆ ମାନେ ତ ଆଳୁ ଆଉ
ହଁ
ଓଡିଆ ମାନେ ବିନା ଆଳୁରେ କିଛି ବି କରିପାରିବେନି ଆଉ ସବୁ ଜିନିଷରେ ଆଳୁ ଦରକାର ବଟ ଆପଣ ବାହାରକୁ ଯିବେ ଓଡିଶା ସେ ବାହାରକୁ ଯିବେ ଅ ଖାସ କରିକି ଓଡିଆ ଆଉ ବେଙ୍ଗାଲ ଲୋକମାନୋନ ୱେଷ୍ଟ ବେଙ୍ଗାଲ ଲୋକମାନେ ଓଡ଼ିଆ ଆଳୁ ବେଶୀ ଖାଆନ୍ତି କିନ୍ତ ଆଜ୍ଞା କିନ୍ତୁ ଆପଣ ଓଡିଶା ଆଉ ୱେଷ୍ଟ ବେଙ୍ଗଲ ଛାଡିଦେଲେ ଆଉ ଯୁଆଡେ ବି ଯିବେ ଆପଣ ଆଳୁ ବେଶୀ ପାଇବେନି
ମୋର ତ ଆଳୁ ବହୁତ ଦରକାର ଆଉ
ଆଜ୍ଞା
ମୋର ଆଳୁ ବହୁତ ଫେବରଟ୍
ତ ସେଇପାଇଁ ମୁଁ ଆଳୁକୁ ଭଜା ଭଜି କରି ରଖି ଦେଇଥାଏ ତାପରେ ଯେତେବେଳେ ତେଲ ଗରମ ହେଇଯିବ ହଁ ଫାଷ୍ଟ ପିଆଜ ପକେଇକି ଭାଜିଦେବି ତାପରେ ମସଲା ସବୁ ଭଲ ଭାବରେ ପକେଇକି ତାକୁ କଷିଦେବି ମୁଁ ପୁରା ସିମ ରେ ହିଁ କରେ ଘୋଡେଇ ଘୋଡେଇ କରେ ଯେମତି ମାନେ ନ ଲାଗିବ କି ଟାଇମ ଟେକିଙ୍ଗ ହଉ ପଛେ ମୁଁ ସେଇ ପାଖରେ ବସିକି ଜଗିଥିବି କିନ୍ତୁ ମୁଁ ସିମରେ ମତେ କରିବାକୁ ଭଲ ଲାଗେ।
ନ ହେଲେ ଲାଗିଯିବ ନା ତୋତେ ମସଲାଟା ଲାଗିଯିବ ପଡ଼ିଯିବ ନା।
ହଁ ହଁ ତାର ପାଣି ଇଏ ହବ ତାପରେ ପାଣି ବି ଯଦି ଟିକେ ବି ଯଉ କଉଠି ଯଦି ଟିକେ ଲାଗିଗଲା ଟିକେ ପାଣି ସ୍ପ୍ରେ କରିଦେଇକି ପୁଣି ଆଉଥରେ ଗୋଳାଏ ମସଲାର ଯେତେବେଳେ ପର୍ଯ୍ୟନ୍ତ ମାନେ ସ୍ମେଲ ଟା ନ ବାହାରିଚି ସେତେବେଳେ ପର୍ଯ୍ୟନ୍ତ ମୁଁ କଷ୍ ତାପରେ ଯଦି ମସଲା କଷା ହେଇଗଲା ସେଇଥିରେ ଚିଙ୍ଗୁଡି ପକେଇବ ଚିଙ୍ଗୁଡି ପକେଇକି ତାପରେ ତାକୁ ପାଣି ପକେଇ ଦେଇକି ଦୁଇ ତିନି ମିନିଟ୍ ପାଇଁ ଏଁ ଚିଙ୍ଗୁଡି ଆଳୁ ପକେଇ ଦେଇକି ତାପରେ ତାକୁ ପାଣି ପକେଇଦେଇକି ତାକୁ ମାନେ ଫୁଟେଇବ ଫୁଟେଇଲା ପରେ ଯଦି ସେଇଥିରେ ଆପଣଙ୍କର ଥିବା ସେ ଯୋଉ କଣ କୁହନ୍ତି ସେଇଟା କି ପତ୍ର
ଯୋଉ ମେଥି, କସ୍ କସ୍ କସ୍ତୁରୀ ମେଥି
କସ୍ତୁରୀ ମେଥି ନହେଲେ ଧନିଆ ପତ୍ର ବି ତା ଉପରେ ଟିକେ ଛିଞ୍ଚିଦେଲେ ଗରମା ଗରମକୁ ଭାତ ଗରମ ଥିବ ସେ ତ ବହି ଉଡିଲା ଆଉ ହଁ ସାଲାଡ ବି
ହୁଁ ଆପଣଙ୍କୁ ତାହେଲେ ରୋଷେଇ ଜଣା ଅଛି ତାହେଲେ ଆପଣଙ୍କର
ଆଜ୍ଞା ବ୍ୟାଚଲର ଟାଇମ ରେ ସବୁ କରିବାକୁ ପଡେ ଆଜ୍ଞା
ହୁଁ ଯାହା ଭଲ ଜିନିଷଟା କରିବା କରିବା କଥା ବି
ହୁଁ ହୁଁ
ବ୍ୟାଚଲର ଥାଅ ନଥାଅ କରିବା କଥା ଶିଖିଆ ଦରକାର।
ମୁଁ ସେଇଟା ବି କରିଚି ଚିକେନ ତରକାରୀ ବି କରେ ମାନେ ଖାସ କରିକି ମୁଁ ନନଭେଜ୍ ଆଇଟମ ଗୁଡାକ କରିଦିଏ।
ଆଚ୍ଛା!
ଆପଣ ମଟନ ଫଟନ କଲେ ବି ଦେଖିବେ ଗୋଟା ରସୁଣ ପକେଇବେ ଯଦି ସେଇଟା ବି ରସୁଣରେ
ନା ନା ରସ୍ କଉଥିରେ ପକାହବ?
ମଟନରେ
ଆଚ୍ଛା ଯଦି ମଟନ୍ ଖାଏନି ହଁ ଥରେ ଦି ଥରେ କରିିଚି ମାନେ କରେ କେବେ କିନ୍ତୁ ଗୋଟା ରସୁଣ କେବେ ପକେଇନି।
ଆଜ୍ଞା!
ମୁଁ କହିଲି ଗୋଟା ରସୁଣଟା କେବେ ପକେଇନି।
ହଁ ଗୋଟା ରସୁଣ ଆପଣ ପକେଇକି ଦେଖିବେ ତାର ଟେଷ୍ଟ ଅଲଗା। ଖାସ୍ କରି ଏଇଟା ଆପଣ ମଟନ କି ଚିକେନ କଲା ବେଳକୁ
ହଁ
ପକେଇବେ।
ମାନେ ସେଇଟା କେତେବେଳକୁ ପକା ହବ?
ସେଇଟା ଯେତେବେଳେ ଆପଣ ଚିକେନ ପକେଇବେ ସେଇ ଟାଇମ ରେ ପକେଇଦେବେ।
ସେ ତା ଭିତରେ ସିଝିଯିବ ଆଉ।
ହଁ ତା ଭିତରେ ସିଜିଯିବ। ଆଉ ସେ ରସୁଣ ଯେମିତି ଆପଣ ଏମତି କରିବେ ଯେ ରସୁଣ ଯେମିତି ମାନେ ଯେମିତି ଗୋଟାଏ ହିଁ ହେଇକି ରହିବ ଭାଙ୍ଗିବନି ଆଜ୍ଞା!
ଆଉ ସେଟା ତ ମାନେ ଭିତରେ ରହିଲେ କିଛି ମାନେ ମସଲାରେ ରହିଲେ ସେଇଟା ତ ହଁ ମାନେ ଇଏକି ବାହାରିଯିବନି ଭାଙ୍ଗିଯିବନି।
ନା ତାକୁ ତା ମାନେ ସେଇଟାକୁ ହିଁ ଟଚ ନ କରିକି ବାକି ଆପଣ ମସଲା ଗୋଳେଇବେ ଆଉ
ଆଚ୍ଛା
ହୁଁ ତାର ଟେଷ୍ଟ ବହୁତୁ ବଢିଆ ଲାଗିବ ଥରେ ଟ୍ରାଏ କରନ୍ତୁ। ଚିକେନ ହଉ କି ମଟନ ହଉ
ସେଇଟା ମୁଁ କେବେ ପକେଇକି କରିନି ଏଥରକ ଚିକେନ କଲାବେଳକୁ ମଟନ୍ ତ ପ୍ରାୟ ମୁଁ ତ ଖଏନି ଏତେ ହୁଏନି।
ଚିକେନଟା ହୁଏ ଚିକେନଟା କଲେ ଥରେ ପକେଇବି ସେଇଟା କେବେ ପକେଇନି। କେମୀତିଆ ଲାଗିବ ମୁ ଜାଣିନି କିନ୍ତୁ କହୁଛନ୍ତି ନିଶ୍ଚୟ ଭଲଲାଗୁଥିବ
ଆପଣଙ୍କୁ ରାଗ ପସନ୍ଦ?
ହଁ ମୋତେ ରାଗ ପସନ୍ଦ।
ହୁଁ ତାହେଲେ ବଢିଆ ଲାଗିବ।
ଭଲ ଜିନଷଟା ବତେଇଲେ ଭଲ ଲାଗିବ ସେଇଟା ଖାଇବା ପାଇଁ। କଣ କହିଲେ?
ମୁଁ ରୋଷେଇ କ କରିଦିଏ ମତେ ରୋଷେଇ କି ଟିକେ ନନ୍ ଭେଜ ଉପରେ ଭଲ ଆସେ। ମୁଁ କରିଦିଏ ସେଇଟା ବି। ବାକି ଆପଣଙ୍କୁ ରାଗ ପସନ୍ଦ ଯଦି ଆପଣଙ୍କୁ ତ ଗୁପଚୁପ୍ ଖାଇବାକୁ ବଢିଆ ଲାଗୁଥିବ।
ଗୁପଚୁପ୍ ତ ମୋର ବହୁତ ଅଲ ଟାଇମ୍ ମାର ଅଲ୍ ଟାଇମ୍ ମୋର ଫେବରାଇଟ୍ ସେଗୁଡାକ।
ଆଛା।
ମୁଁ ଚାଉମିନ ରୋଲ୍ ହେତେ ଖାଇବି ଚାଉମିନ ରୋଲ୍ ଦେ ଖାଇବିନି କିନ୍ତୁ ଗୁପଚୁ ଗୁପଚୁପ ଖାଇବି।
ମୁଁ ବି ଯାଇକି ଆଗରୁ ବହୁତ ଗୁପଚୁପ୍ ଖାଉଥିଲି ମତେ ବି ଟିକେ ଖଟା ଜିନିଷ ପସନ୍ଦ।
ମୁଁ ଗୁପଚୁପ୍ ବି ବନାଏ ଘରେ ଭଲ ବି ଲାଗେ ବହୁତ ଭଲ ବନାଏ।
ଆଚ୍ଛା।
ଉଁ ଭଲ ଲାଗେ ଆଉ ଆଉ ଥରେ କେତେବେଳେ ଫୋନ୍ କଲେ କଥା ହେବା ଆଉ ହଁ ହଁ ହଁ ହୁଁ।